ହାଲୋ। ହଁ ହାଲୋ ହଁ ମୁଁ ବସି ଯିବେ ଏ ସନ୍ଧ୍ୟା ଟାଇମଟା ତ ରୋଷେଇ ସାରିଯାଇଚି ବସିଚି ଆଉ।
ଘରେ ସବୁ ଭଲ ଅଛନ୍ତି? ଘରେ ସବୁ ଭଲ ଘରେ ଘରେ ସବୁ ଭଲ ଅଛନ୍ତି?
ହଁ ହଁ ଘରେ ସବୁ ଭଲ ଅଛନ୍ତି ଆପଣ କୋଉଠୁ କୋହୁଚନ୍ତି?
ଢେଙ୍କାନାଳ ବଲାଙ୍ଗିରିରେ ଏବେ ରହୁଚି ଆଉ।
ଓହୋ ବଲାଙ୍ଗିରରେ। ଓହୋ। ଆପଣ ଆଉ ଇଏ ମାନେ ମା ଆପ କଣ ଅ ଆଇକୁ ଉଁ ଆଉ କଣ କରୁଚନ୍ତି ଏବେ ରୋଷ୍ ମାନେ ପ-ପାଠ ପଢ
ନାଁ ନାଇଁ ମୋର ଝିଅ ଟେ ଝିଅ ପାଠପଢ଼ିଲାଣି ୱାନ କ୍ଲାସରେ।
ଓହୋ।
ଆମର ଦୋକାନ ଅଛି ଏଠି ଦୋକାନ ହୋଉ ଚି ଆମର ହୋଲସେଲ ହିଁ ରିଟେଲ ଦିଟା ଦୋକାନ ସବୁ କପଡା ଆଉ ଫେନ୍ସି ଗାରମେଣ୍ଟେ ସବୁ ଆଉ।
ଓହୋ ନାଇଁ ମୋର ବି ଗୋଟେ ଝିଅଟେ।
ହଁକି।
ମୋର ବି ଗୋଟେ ଝିଅଟେ ସେ ସେ ମାନେ ୟୁକେଜି ପଢୁଚି।
ଓହୋ ମୋ ଝିଅଠୁ ସାନ ତାହେଲେ।
ହଁ ଅ ହଁ। ଆଉ ମୁଁ ତ ଏଇନା କଣ ବ୍ୟସ୍ତ ହେଇ ଗଲି ମୁଁ ଟିକେ ସେପଟେ ଯାଇଁ କଥା ହୋଉଚି ଟିକେ ମୁଁ ଟିକେ ଆସିଗଲି ଘରକୁ ମୁଁ ଟିକେ ସାଡକୁ ଯାଇଁ କଥା ହୋଉଚି। ହାଲୋ ହାଲୋ ଟିକେ ଗୋଟେ ସେକେଣ୍ଡ ଯା ଯା ଯା ବାବାଙ୍କ ପାଖକୁ ଯା। ହୁଁ ହୁଁ ଆଉ କଣ ଆପଣ ଏପଟେ ବଲାଙ୍ଗୀ ଙ୍ଗିର ସେପଟେ କୋଉ କଣ ଆଁ କୋଉ ପୂଜା ବେଶୀ ଫେମସ।
ଏଠି ଆମର ଏ ଗଲା ତ କାଲି ସି ଶୀତଳ ଷଷ୍ଠୀ ଆଜି ନା କାଲି। ଶିବ ବିବାହ ଗଲା ଏଇଠି। ଆମର ମାସେ ମୀନା ବଜାର ପଡୁଛି ଖାଲି ଶୀତଳ ଷଷ୍ଠୀ ଲାଗିଛି।
ହ ମାନେ ନାଇ ନାଇ କୋଉ ପୂଜାର ବେଶୀ ଫେମସ।
ଏଠି ଶୀତଳ ଷଷ୍ଠୀ ଟା ଫାଷ୍ଟେ। ଆଉ ଗୋଟେ ହେଲା ନୂଆଖାଇ। ପଶ୍ଚିମ ଓଡିଶା ନା ନୂଆଖାଇ ଟା ସବୁଠୁ ବଡ।
ଓହୋ ଆଚ୍ଛା ଆଚ୍ଛା।
ନୂଆଖାଇ ଶୀ ତଳ ଷଷ୍ଠୀ ଆଉ ଏଠିକାର ର ରଥଯାତ୍ରା ବି ବଢିଆ ହୁଏ କିନ୍ତୁ ଆମ ପଟେ ଯେମିତି ରଜ ଫଜ ସବୁ। ବଡ ବଡ ଇଏ ଅଛି ଆଡେ ନାହିଁ।
ଓହୋ ନୂଆଖାଇରେ ଆପଣ ସବୁ କଣ ରାନ୍ଧିକି ଖାଆନ୍ତି।
ନୂଆଖାଇରେ ତାଙ୍କ ଆଡିଆ ଖାଦ୍ୟ ଯାହା ଆମେ ଟିକେ ଟିକେ ଜାଇଲୁଣୁ କଣ ଗୋଟେ ଆମ୍ବିଳ କରନ୍ତି ଆଉ ଗୋଟେ ଶାଗ ମହୁର ତାଙ୍କର ଏଠି ଭଲ କରନ୍ତି। ପିଠା। ଆଉ ନୂଆଖାଇରେ ସେଟା କରନ୍ତି ଆମେ କରୁ ଅଲଗା ବେଳେ ବି ସେଟା ଟିକେ ଟିକେ ତାଙ୍କଠୁ ଆମେ ଶିଖି ଗଲୁ ନା ଆମ ଆଡେ ଯେମିତି ଖାଇବା ଟା ଗୋଟେ ଅଲଗା ଆମ ଖାଇବା ଟୋଟାଲି କିନ୍ତୁ ଅଲଗା ସାଡିକା ଖାଇବା ଟୋଟାଲି ଅଲଗା ଆମ ଖାଇବାରେ ଆମର ଭାତ ଭାତ ଡାଲିଟା ଆଗ ତାଙ୍କର ଭାତ ଭାତ ସାଙ୍ଗରେ ଆମ୍ବିଳ ଗୋଟେ ଅଛି ସେଇ ସେଟା ବନାନ୍ତି ସେଇଟା ତାଙ୍କର ଆଗ
ଆଚ୍ଛା ଓହୋ ବଢିଆ ମୋର ବି ବଲାଙ୍ଗୀରରେ ଅଛନ୍ତି ଚିହ୍ନା ଲୋକ ବଲାଙ୍ଗୀର ଲୋକମାନଙ୍କର କଥା କହିବା ଶୈଳୀ ବି ଅଲଗା
ନାଇଁ ଏଠିକାର ଆମେ ତାଙ୍କ କଥା ଶିଖି ଗଲେଣି ମୋ ଝିଅ ଶିଖିଗଲାଣି ତା ବାବା ଶିଖି ଗଲେଣି ହେଲେ ଆମେ ତ ସେଇ କଥା ଚାଲିଛି ଆଉ କଣ ଏତେ ଚେଞ୍ଜ୍ ହେଇ ହଉଛି କି ହଉନି ବୁଝି ହଉଛି ତାଙ୍କ କଥା କଥା ତାଙ୍କ ସାଙ୍ଗରେ କଥା କହିଲେ ତାଙ୍କ ଭାଷା କୁହାହଉଛି ଆମ ଆଡିଆ ଲୋକଙ୍କ ସାଙ୍ଗରେ କଥା ହେଲେ ଆ ଆ ଆଉ ଖରା ସେପଟେ କଣ କେମିତି ଏବେ ଅଛି
ଏପଟେ ଖରା ବି ବହୁତ ହଉଛି ଆଉ ତାପରେ ସନ୍ଧ୍ୟା ବେଳେ ବର୍ଷା ହେଇଯାଉଛି
ଓହୋ ଆଡେ ଟୋଟାଲି ବର୍ଷା ହଉଛି ଦୁଇ ମାସ ହେଲାଣି ବର୍ଷା ଟୋଟାଲି ହଉନି ଶୀତଳ ଷଷ୍ଠୀ ଶିବ ବିବାହ ଏ ବସୁମତୀ ଗାଧିଆ ଦିନ ଟିକେ ବର୍ଷା ହେଇଥିଲା ଆଉ ସବୁବେଳେ ବୟାଳିଶ ପଇଁଚାଳିଶ କି ଆଉ
ହଁ ହଁ ନା ଏଠି ବି ବହୁତ ଖରା ହଉଛି ତାପରେ ବର୍ଷା ବି ହଉଛି ସନ୍ଧ୍ୟା ବେଳେ ଟିକେ ଆଗ ଭଳିଆ ଟିକେ କମିଗଲାଣି ନା ଆମେ ଯୋଉ ମୋର ହୁଁ ମୁଁ ଯୋଉ କହୁଥିଲି କି ମୋ ଆପଣ ପଚାରୁନଥିଲେ କି ମୋର ଜନ୍ମଦିନ କେବେ ମୋ ଜନ୍ମଦିନ ହଉଛି ଆ ନଭେମ୍ବର ଇଏ କଣ କହୁଥିଲି ନଭେମ୍ବର ଛବିଶ
ହଁ,
ମାନେ ସେଇ ସମୟରେ କାର୍ତ୍ତିକ ପୂର୍ଣ୍ଣିମା ପଡେ।
ଓ ହୋ,
ବୁଝିପାଇଲେ?
ହଁ ନଭେମ୍ବର ମାସରେ
ମୁଁ କାର୍ତ୍ତିକ ପୂର୍ଣ୍ଣିମାରେ ପଞ୍ଚୁକରେ ମୁଁ ଜନ୍ମ।
ହୁଁ ହୁଁ,
କାର୍ତ୍ତିକ ପୂର୍ଣ୍ଣିମା ଟା ଆମର ଘରେ ବହୁତ ବଢିଆକରି ହଏ ଆଉ କାର୍ତ୍ତିକ ପୂର୍ଣ୍ଣିମାରେ ମାସ ସାରା ଆମେ ତ ଏମିତି ଖାଉନା ମାନେ ଆଇଁଷ ଖାଉ ନା କିନ୍ତୁ କାର୍ତ୍ତିକ ମାସ ଟା ବେଶୀ ଟିକେ ଆହୁରି ଭଲ କି ମାନୁ ପିଆଜ ରସୁଣ ଖାାଉନା ମାସ ସାରା ଆପଣ କାର୍ତ୍ତିକ ପୂର୍ଣ୍ଣିମା କରନ୍ତି ଓହୋ
ସମସ୍ତେ କରନ୍ତି ଆଉ
ହଁ କିନ୍ତୁ ଆମର ଏପଟେ କାର୍ତ୍ତିକ ପୂର୍ଣ୍ଣିମା ଟା ଆମର ଆପଟେ ବିଧବା ସ୍ତ୍ରୀ ଲୋକ ବେଶୀ ଭଲ କି କରନ୍ତି।
ହବିଷ କରନ୍ତୁ।
ହଁ, ବିଧବା ସ୍ତ୍ରୀ ଲୋକ ବେଶି ଭଲକି କରନ୍ତି ଆମେବି ସବୁ ମାନୁ କାର୍ତ୍ତିକ ପୂର୍ଣ୍ଣିମା ସେରା ଛାଡଖାଇ ଆମର ଏଇ ଆପଣ ଜାଣିଥିବେକି ନାଇଁ ମୁଁ ଜାଣିନି ଛାଡଖାଇ ଟା ଜଉ କରାଯାଏନା ଛାଡ ଖାଇ ଆପଣ କଣ ବୁଝନ୍ତି ଛାଡ ଖାଇର ମାନେ।
ଛାଡ ଖାଇବା ଛାଡ ଖାଇ ଅର୍ଥ ହଉଛି ଯୋଉ ବିଧବା ସ୍ତ୍ରୀ ଲୋକମାନେ ସେ ଯୋଉ ହବିଷ କରନ୍ତି ଦିନ ଆଗ ଖାଇବା ଛାଡିକି ଗୋଟେ ଗୋଟିଏ ଥର ସେମାନେ ଖାଆନ୍ତି। ଖାଇବା ଟାକୁ ଛାଡନ୍ତି ସେଥିପାଇଁ ଏଟା ଛାଡ ଖାଇ ଏଇ ଯୋଉ ଆଇଁଷ କରୁଛନ୍ତି ଛେଳି ଛନ୍ତି କୁକୁଡ଼ା ମାରୁଛନ୍ତି କହୁଛନ୍ତି ସେଇଟା ଛାଡ ଖାଇ ସେଇଟା ସେଟା ତ ଆମେ ଜୀବଟାକୁ ମାରଲେେ ଖାଇବା ଛାଡିଲେ କଣ ଯୋଉମାନେ ହବିଷ କରୁଛନ୍ତି ସେମାନେ ଖାଇବାଟାକୁ ଛାଡନ୍ତି ଛାଡିକି ସନ୍ଧ୍ୟା ବେଳ ଟାଇମ କି କେତେ ଟାଇମରେ ଗୋଟେ ଟାଇମ ସେମାନେ ହଁ କି, ଭଲ ହେଇଛି। ସେଥିପାଇଁ ସେଟା ଛାଡ ଖାଇ। ହିଁକି
ତାପରେ ଆଉ ଗୋଟେ ବି ତାର କାରଣ ଅଛି ମାନେ ଆମର କାର୍ତ୍ତିକ ପୂର୍ଣ୍ଣିମରେ ମୁଁ ପଚାରେ କାହିଁକି ଖୀୟା ହୁଏନି ମାସ ସାରା ଏଇ ନିୟମ ଟା କାହିଁକି କରାହେଇଛି ଏମିତି ତ ବିଧବା ଲୋକମାନେତ କରନ୍ତି ନର୍ମାଲ ଲୋକ ମାନେବି ଛାଡନ୍ତି। କିନ୍ତୁ କିଛି ଲୋକ ତାଙ୍କର ଲୋ ଭର ବର୍ଷବ ହେଇକି ଚାଲନ୍ତିନି ସେ ଖାଲି ପଞ୍ଚୁକଟା ପାଞ୍ଚ ଦିନ ମା ନ୍ତି ହଁ କି ନାଇଁ
ଅଁ ନାଇଁ କାର୍ତ୍ତିକ ମାସ ଆମେ କଲେ କଣ ଆମେ ପୁରା ମାସ ଟା ଆଇଁଷ ଛାଡୁ ପିଆଜ ରସୁଣ ସେଇଟା ବି ଜଣେ ଜଣେ ଛାଡି ପାରନ୍ତିନି ଫ୍ୟାମିଲି ଭିତରେ ରହିକି କିନ୍ତୁ ମାସଟା ଯାଙ୍କ ଆଁଇଁସଟା ଛା ଛାଡିଦଉ ଆଉ ପାଞ୍ଚ ଦିନି ଯୋଉ ପଞ୍ଚୁକ ହୁଏ ସେଇଟା ପିଆଜ ରସୁଣ ଖାଇବେନି କି ଯୋଉ ଉଷୁନା ଖାଇବେନି ଅରୁଆ ଖାଇକି ଆମେ କରୁ ପଞ୍ଚୁକ ଆ ଲାଷ୍ଟ ଦିନ ତ ଯୋଉ ପଞ୍ଚୁକ ଲାଷ୍ଟ ବେଳକୁ ଡଙ୍ଗା ଭସା ହୁଏ ରାତି ଚାରିଟା ରୁ ଉଠୁ ଚାରିଟା ରୁ ଉଠିକି ନା ଏଇଠି ପା ତାରେ ଯୋଉ ପୋଖରୀ ଗଡିଆ ଯାହା ଅଛି ଏଠି ପୋଖରୀ ଇଆଡେ ବନ୍ଧ କୁହନ୍ତି ସେଇଠିକି ଯାଉ ରାତି ଚାରିଟାରୁ ଠି ଗାଧେଇ ପାଧେଇ ଚଉରା କଥରେ ମୁରୁଜ ଦେଇ ଆମେ ଯାଉ ଡଙ୍ଗା ଭସେଇବା ପାଇଁ ଭସେଇକି ଆସିଲା ବେଳକୁ ଜଷ୍ଟ ଫର୍ଚା ହେଇଥିବ ଭୋର ହେଇଥିବ ମନ୍ଦିର ଏଇଠି ଗୋଟେ ଅଛି ଜଗନ୍ନାଥ ମନ୍ଦିର ଶିବ ମନ୍ଦିର ଏକାଠି ଅଛନ୍ତି ସେଆଡୁ ଡଙ୍ଗା ଭସେଇକି ଆସିବୁ ମନ୍ଦିର ମନ୍ଦିରରେ ଆଳତି ହବ ଆଳତି ସରିକି ଘରକୁ ଆସିଲା ବେଳକୁ ସକାଳ ଛଅଟା ହେଇଯିବ
ହଁ ବହୁତ୍ ବଢିଆ ଲାଗେ ମ ସେ ବହୁତ ଡଙ୍ଗା ବୋଇତ ବସ ଡଙ୍ଗା ବସେଇବା ଟା ମତେ ବହୁତ ଭଲ ଲାଗେ କାରଣ ଆମେ ସେଥିରେ ମୁରୁଜ ପକୋଉ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ତାପରେ ତାର କାହା କାହାଣୀ ଟା ଆମେ ଶୁଣୁ ନାଁ କି ଏଇ ଯୋଉ ଆମର ବ ଆମର ଯୋଉ ଗପଟା ଅଛି ଗୋଟେ କେତେ ପାଞ୍ଚ ପାଞ୍ଚ ତାଙ୍କର ଭଉଣୀକୁ ଯୋଉ ହଇରାଣ କରୁଥିଲେ ତୁଲେ ଆଉ ଏମିତି ନାଇଁ ସେଟା ଆଉ ସେଟା ଗୋଟେ ଭଲ ଲାଗେ ତାପରେ ଆଉ ଗୋଟେ ମୁଁ କଥା ପରେ ଜାଣିଲି କି ମାସ ସାରା ଆମେ ଯୋଉ ଆଇଁଷ ଖାଉନା ଅ ମାନେ ତାର ଗୋଟେ ନିୟମ ତାର ବୈଜ୍ଞାନିକ କାରଣ ଅଛି ଗୋଟେ ସେଇ ସମୟରେ ମାନେ ମାଛ ମାନଙ୍କୁ ନା ରୋଗ ରୋଗ ହୁଏ
ହଁ
ଏଇଟା ଆପଣ ଜାଣିଛନ୍ତି
ନାଇଁ ଜାଣିନି
ହଁ ମାଛ ମାନଙ୍କୁ କୁଆଡେ ସେଇ ସମୟରେ ଗୋଟେ ପ୍ରକାର ରୋଗ ହୁଏ ମାନେ ସେଇ ତାଙ୍କର ନିୟମ ଅଛି ସେଇ ସମୟରେ ହିଁ ହେବେ ଯେମିତି ମାନେ ଦେଖିବେ ସବୁ ଜନ୍ତୁ ଜିନ୍ତା କୋଉ କୋଉ ଋତୁରେ ଛୁଆ ଜନ୍ମ କରନ୍ତି ସବୁ ନଥାଏ ନା ସବୁ ଗୋଟେ ଗୋଟେ ଦିନ ଥାନ୍ତି ଯେମତି କୁକୁର ମାନେ ଗୋଟେ ଗୋଟେ ଋତୁ ଆସିବ ସେଇ ଋତୁରେ ତାଙ୍କର ପିଲାପିଲି ହକ ହୁଏ ସେମିତି ମାନେ ମାଛ ମାନଙ୍କର ବି ରୋଗ ଗୋଟେ କଣ ହୁଏ ସେଇ ମାସଟା ସେଥିପାଇଁ ବି ମୁନି ଋଷି ମାନେ ସେଥିପାଇଁ ଆମର ମୁନି ଋଷି ମାନେ ଯୋଉ ଅଛନ୍ତି ସେମାନେ ତ ଗୋଟେ ଗୋଟେ ବୈଜ୍ଞାନିକ ନା ତ ସେମାନେ ଭାବିଲେ କି ଏମାନେ ଲୋକ ତ ମାନିବେନି ଏମିତି କହିଲେ ଶୁଣିବେନି ଲୋଭର ଲୋକ ମାନଙ୍କର ବହୁତ ଲୋଭ ଖାଦ୍ୟ ପ୍ରତି। ତ ଏଇ ନିୟମ ଟା କରିଦେଇକି ଯାଇଛନ୍ତି। ଆ ତା ସହିତ ବିଧବା ମାନଙ୍କର ବିଧବା ମାନଙ୍କର ଅ ନିଶ୍ଚିନ୍ତ ଭାବରେ ଏଇଟା ଗୋଟେ ଆଉ ଟିକେ ତାଙ୍କର ଉପାସକ ବ ଭଳିଆ ହେଲା। ଆଉ ସେମାନେ ଗୋ ଟେ ଉପାସ କଲାବେଳେ ଏହା ଭଗବାନଙ୍କ ପାଖରେ ନିଜକୁ ତାଙ୍କୁ ସମର୍ପଣ କଲେ ନୁହେଁ କି?
ହଁ ହଁ ହଁ ଏଇଟା ପୁରୀରେ ପା ଗୋଟେ ହେଇଛି ମାନେ ଟୋଟାଲି ହବିଷ ଯୋଉ ମାନେ କରୁଛନ୍ତି ସେମାନଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବ ବ୍ୟବସ୍ଥା ଗୋଟେ କରାଯାଉଛି ପୁରା ଓଡିଶା ରୁ ସମସ୍ତେ ଯୋଉ ଯୋଉ ମାନେ ହବିଷ କରୁଛନ୍ତି ଯେ ଯାଇପାରିବେ ଏଠୁ ଆମର ବଲାଙ୍ଗିରରୁୁ ପୁରୀ ଯାଆନ୍ତି ଗୋଟେ ଗୋଟେ ବସ୍ କରାହୁଏ ସେ ବସରେ ସେ ଯେତେକ ବିଧବା ସ୍ତ୍ରୀ ଲୋକ ଭଲ ଲୋକ ବି ଯାଆନ୍ତି ଯାଆନ୍ତି। ସେଠି ଯାଇକି ପୁରା ମାସଟେ ରହିବେ ଟ୍ରେନ ରେ ବି ଯାଆନ୍ତି ମାସଟେ ପୁରା ରହିବେ ହବିଷ କରିବେ କାର୍ତ୍ତିକ ମାସ ସରିବ ସେମାନେ ଯାଇକି ପୁରା ଆସିବେ। ହୁଁ।
ମାନେ ପୁରୀ ତ? ହଁ ମୁଁ ଜାଣି
ସେଠି ତାଙ୍କ ପାଇଁ ଖାଇବା ସୁବିଧା କରାଯାଇଛି। ତାଙ୍କ ରହିବା ସୁବିଧା ତାଙ୍କର ଡେଲି ଉ ତାଙ୍କୁ କେତେ କେତେ ଖର୍ଚ୍ଚ ବି ଦେଇକି ତାଙ୍କ ବ୍ୟବସ୍ଥା କରାଯାଇଛି ସବୁ।
ହୁଁ ହୁଁ ସେଇଟା ଏତେ ସହଜ ନୁହେଁ ସେଇ ମାନେ ସବୁ ବିଧବା ଲୋକ ସେମତି କରିପାରୁନାହାଁନ୍ତି କିଛି କିଛି ବିଧବା ଲୋକ କରୁଛନ୍ତି।
ହଁ।
ସମସ୍ତେ ତ ବିଧବା ଆସିଛନ୍ତି ସେଇଟା ତ ପୁରା ଗୋଟେ ସାଧନା ନା ସେ ସେଇଟା ଗୋଟେ ସାଧନା। ଠାକୁରଙ୍କ ପାଖରେ ନିଜକୁ ପୁରା ସମର୍ପଣ କରି ଦେବା ସବୁ ଛାଡ଼ି ଦବା। ଆଉ ସହିତ ଏବେବି ଚେ ଏବେ ତ ଯୁଗ ଚେଞ୍ଜ ହେଇଗଲାଣି ଟିକେ କିଛି କିଛି କମ୍ ବୟସରେ ଯୋଉ- ବିଧବା ହଉଛନ୍ତି ତାଙ୍କ କଥା ଅଲଗା ଯୋଉମାନେ ପୁରା ବୁଢୀ ହେଇଗଲେଣି ସେଇମାନେ ବେଶୀ କରୁଚନ୍ତି। ନାହିଁ।
ହଁ ହଁ।
ହୁଁ। ଆଉ ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା ଆପଣଙ୍କ ସହିତ ପ୍ରଥମ ଥର କଥା ହେଲେ ନାଁ ଏଇଟା।
ହଁ ହଁ ଏଇଟା ଆଜି ଫାଷ୍ଟ।
ଆଉ ମୁଁ ସବୁ ମାନେ ପ୍ରଥମ ଥର କଥା ହେଲି କି ଯାହାର ଗୋଟେ ଝିଅ ଅଛି ଆଉ ମୋର ବି ଗୋଟେ ଝିଅ ଅଛି।
ହଉ ହଉ।
ମୋ ନାଁ ହେଲା ଇପ୍ସିତା।
ହଁ ଦେଖିଲିଣି।
ହୁଁ ହୁଁ ହୁଁ।
ତମର ସେପଟେ କଣ ପୂଜା ପର୍ବ କଣ ଭଲ ହୁଏ?
ହ୍ୟାଲୋ।
ହ୍ୟାଲୋ।
ହଁ ହଁ।
ମୁଁ କହିଲି ଆଉ କଣ ପୂଜା ପର୍ବ ଭଲ ହୁଏ ସେ
ମୁଁ ଏବେ ରଖିଦଉଛି ହଁ ତ ହେଇଗଲାଣି। ରଖୁଛି ବାଏ।
ହଁ ହଁ। ତା ସହ କ